ଆସ୍କା।
ହଁ ସାର୍ ନମସ୍କାର କୁହନ୍ତୁ କଣ କରୁଛନ୍ତି
ଏମତି କିଛି ନାହିଁ ବସିଛି ମାଡାମ ହଁ। ଘରେ ଥଣ୍ଡା ଥଣ୍ଡା ଲାଗୁଛି ତ ଆଜି ଟିକେ ପିକ୍ନିକିୱାର୍କ କରୁଚି। ମେଘଆ ଯୋଗୁ ଆଜି ଟିକେ ପାଗଟା ଭଲ ଲାଗୁଚି।
ହଁ ଆଜି ବହୁତ ଥଣ୍ଡା ଲାଗୁଛି କିନ୍ତୁ।
ହୁଁ। ବୁଲି ଗଲେ ବି ହେଇଥାନ୍ତା ବଢିଆ ଲାଗୁଛି।
ହଁଅ।
ଆଉ ଆପଣ କଣ କହୁଛନ୍ତି?
ମୁଁ ସେଇ ଥଣ୍ଡା ଥଣ୍ଡା ପାଗରେ ଛାତ ଉପରେ ବୁଲୁଛି। ଖୋଲା ପବନ ଖାଉଛି ଛାତ ଉପରେ ବୁଲୁଛି।
ହଁ।
ପିଜୁଳି ଆମ ଗଛରେ ହେଇଛି ତ ପିଜୁଳି ସବୁ ଛିଣ୍ଡେଇକି ପିଲାଙ୍କୁ ଦେଲି ଏହିନେ। ହଁ ମୁଁ ଖାଉଛି। ହଁ। ବହୁତୁ ସାରା ପିଜୁଳି ହେଇଛି ଛୋଟ ଛୋଟ ପିଲା ସବୁ ଆସିକିନା ସବୁ ତୋଳିକି ନେଇଗଲେ। ତାପରେ ମୁଁ ବି ସେମିତି ଖାଉଛି। ଆପଣଙ୍କର ଅଛି କି କି ଗଛ ଅଛି ଆପଣଙ୍କ ବାଡିରେ?
ହଁ ଘରେ ଅଛି ପିଜୁଳି ଗଛ ଅଛି। ତିନିଟା ତିନ ଚାରିଟା ଖଣ୍ଡେ ଅଛି ପିଜୁଳି ଗଛ ଅଛି ଆଉ କଣ ଦେ ଦେଖିବେ ପଣସ ଗଛ ଦେଖିବେ ଆମ୍ବ ଗଛ ଦେଖିପାରିବେ ନଡିଆ ଗୋଟେ ତି ଟା ହଁ ଦିଟା ଅଛି ଆଉ କଣ? କହିବି ଆଉ କି ଗଛ ଅଛି ଲେମ୍ବୁ ଲେମ୍ବୁ ଗଛ ଅଛି। ସଜନା ଗଛ ଭଣ୍ଡା ଗଛ ଏତିକି
ହୁଁ ଆମର ବି ହୁଏଏ ଆମର କେବଳ ପିଜୁଳି ଗଛ, ନଡିଆ ଗଛ, ସଜନା ଛୁଇଁ ଗଛ ଆଉ ଅମୃତ ଭଣ୍ଡା ଗଛ। ଆଉ ଗୋଟେ ସଫେଇତା ଗଛ ଆଉ କଦଳୀ ଗଛ। ଆତ ଗଛ।
ହଁ।
ଏମିତି ସବୁ ଅଛି ବାଉଁଶ ଗଛ।
ଆରେ ବାଉଁଶ ବି ଅଛି ପୁରା ଜଙ୍ଗଲ ଟା ରଖିଦେଇଛ ତୁମେ।
ହଁ-ହଁ-ହଁ। ହୁଁ ନା ଜଙ୍ଗଲ ନୁହେଁ ଅଳ୍ପ ଜାଗା ସେ। ଏତିକି ଗଛ ଅଛି ଆଉ ହୁଁ। ଯେତେ ଗଛ ଲଗେଇ ସେତେବେଳେ ମତେ ତ ଆହୁରି ମତେ ଗାର୍ଡେନ କରିବା ପାଇଁ ମତେ ଆହୁରି। ଆଚ୍ଛା।
କରୁନ ସେ କିଚେନ ଗାର୍ଡେନ କହୁଛନ୍ତି ପରା ଆଜି କାଲି କିଚେନ ଗାର୍ଡେନ ନା।
କ କରିବା ଏବେ କରିନି କରିବା ଆଗକୁ ଆଉ। ଏବେ ତ କରିନି ଆଗକୁ ବହୁତ କିଛି ଇଚଛା ଅଛି ଦେଖିବି କରିବି ଆଉ। ହଁ ବହୁତ ଇଚ୍ଛା ଅଛି ଗୋଟେ କିଚେନ ଗାର୍ଡେନ କରିବି ନିଜର। ବାସ୍ ମାର୍କେଟ ରୁ କୌଣସି ପନିପରିବା ଆଣିବିନି କାହିଁକିନା ସେଗୁଡା ଜମାରୁ ଖାଇବାକୁ। ଭଲ ଲାଗୁନି ଦେହ ପାଇଁ ବି ଭଲ ନୁହେ କି ଖାଇବାକୁ ବି ଜମା। ଭଲ ହିଁ ଲାଗୁନି ଆଉ। ହଁ ନିଜ ବାଡିରେ ଯୋଉଟା କରିଥିବୁ ତାକୁ କରିବୁ। ତୋଳିକି ଯୋଉ ଖାଇବୁ ସିଏ ଯୋଉ ଟେଷ୍ଟ ଲାଗିବ ବଜାର ଜିନିଷ। କେବଳ ପାଣି ମାରିକି ତାକୁ ସତେଜ କରୁଛନ୍ତି ସେଗୁଡା ଜମାରୁ ଭଲ ଲାଗୁନି।
ଆପଣଙ୍କୁ କଣ ଭଲ ଲାଗେ ସବୁ ପନିପରିବାରେ।
ମୁଁ ସେମିତି କିଛି ମୋର ମାନେ ଫେବରାଇଟ ନାହିଁ ଯେକୌଣସି। ପନିପରିବା ମୁକ ଖାଇଦେବି। ହଁ ଟିକେ ବିନ୍ସ ଫିନ୍ସ ଟିକେ ଭଲ ଲାଗେ ଟିକେ ଆଉ ବାକି ସବୁ। ହ ଯୋଉଟା ବି ଯଦି। ଭଲରେ ରୋଷେଇ ହେଇଛି ତ ଖାଇଦେବି ସେମତି ନହିଁ ଯେ ଏ ପରିବା ମୁଁ। ମତେ ଭଲ ଲାଗୁନି ମୁଁ ଖାଇବିନି।
ନା ମୋର ଖାଇବାରେ ବି ବହୁତ ପ୍ରୋବ୍ଲେମ୍। ଖାଇବାରେ ବହୁତ ସାରା ପନିର ଅଛି ମୁଁ କେତେଟା ଭଲ।
ହ କୋଉ ପନିପରିବା ଖାଅ ଆଉ କୋଉଟା। ଖାଅ।
ମୁଁ। କଖାରୁ ଖାଏନି ଅମୃତଭଣ୍ଡା ଖାଏନି ମୂଳା ଖାଏନି ଗାଜର ଖାଏନି ବିଟ୍ ଖାଏନି। ଖଏନି ଆମର ଓଲକୋବି ଖାଏନି।
ହଁ ଓ ହୋ ଆଉ କଣ ସବୁ ମାନେ।
ଆଉ ତାକୁ ଛାଡିଦେଲେ ମୋର ତ ବେଶୀ ପସନ୍ଦ ଛତୁ। ଭେଜରେ ଆମର ପନିର ଆଉ ପନିର ପରିବା ତ ଆ ସବୁଲ ପାଏ କୋବି ପଟଳ ସବୁ ଭଲ ପାଏ। ବ ଏଇ ସବୁ ମୁଁ। ଭଲ ପାଏନି ଆଉ ସେମିତି ନନ ଭେଜରେ ବି ଆମର। ମାଛ ବି ମତେ ଏତେ ଖାଇନି ଯଦି ଖାଏ। ସେ ରୋହି ଭାକୁର ଟିକେ ଖାଏ ନେ ଅଲଗା ଆଉ କୌଣସି ମାଛ ଖାଏନି। ଆପଣଙ୍କୁ କଣ ଭଲ ଲାଗେ ନନଭେଜ ରେ।
ନନ ଭେଜରେ ସବୁ ଭଲ ଲାଗେ ମତେ। ମାଛ ଟିକ ଅଧିକା ଭଲ ଲାଗେ ଆଉ।
ଆ ମତେ ମାଛ ଟା ଭଲ ଲାଗେ ନା ମତେ କେବଳ। ଚିକେନ ଟେ ବେଶୀ ଭଲ ଲାଗେ ଆଉ କଙ୍କଡା ଚୁଙ୍ଗୁଡି। ମାଛର ମତେ ଭର ପାଇଏନା। ମଟନ । ହୁଁ ଆମର ଚୁଙ୍ଗୁଡି କଙ୍କଡା ସବୁ ମିଳେ। ହୁଁ।
ଆଚ୍ଛା। ବନେଇବା ବି ଆସେ ପରା ଭଲ।
ସବୁ ଆସେ। ବନେଇବା ବି ଆସେ ସବୁ ଆସେ। ସବୁ କିଛି ଜାଣିବାକୁ ଗୋଟେ ଇଚ୍ଛା ମୋର ଏଇ ଜିନିଷଟା ହଁ। ଏଇଟା ଜାଣିବାର ଅଛି।
ମଣିଷ ଦେହରେ ଗୋଟେ ଜିନିଷ ରହିବାର ଅଛି ଇଚ୍ଛା। ଇଚ୍ଛା ଅ
ହଁ ହଁ ମୋର ଟିକେ ଫାଷ୍ଟଫୁଡ ଆଇଟମ୍ ଟିକେ ବେଶୀ ମୋତେ ଭଲ ଲାଗେ କରିବା ପାଇଁ। ଆଉ ନନଭେଜ ରେ ସବୁ ଟିକେ ବେଶୀ ଭଲ ଲାଗେ। କରିବା ପାଇଁ।ଭେଜ ଅପେକ୍ଷା, ଆ ଖାଇବା ପାଇଁ ବି ଭଲ ଲାଗେ । ଖାଇବା ପାଇଁ କଣ ବେଶି ଫାଷ୍ଟଫୁଡ ଆଇଟମ୍ ସବୁ ଖାଇବା ପାଇଁ ଭଲ ଲାଗେ।ଯଉଟା କି ଆମ ଦେହ ପାଇଁ ଭଲ ନୁହେଁ। ହୁଁ।
ନାଇଁ ତାର ଲିମିଟ୍ ଅନୁସାରେ ଖାଇଲେ ସେମିତି କିଛି
ହୁଁ ନାଇଁ ମୋ ଦେହ ପାଇଁ ଏମିତି ଗୋଟେ ବି ଫାଷ୍ଟ ଫୁଡ ଆଇଟମ ର ଗୋ ଗୋଟେ ଦିଟା ଖାଇଥିବି ମୋ ଦେହ ଖରାପ ହେଇଯିବ। ହୁଁ ଏମିତି ମୋର ବହୁତ ସାରା ପ୍ରୋବ୍ଲେମ ହୁଏ ନା।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
ମୁଁ ସେଥିପାଇଁ ଆଉ ଖାଉଛି ଦେଖିକି ଟିକେ ଖାଉଛି ଆଉ।ଏ ଆଜି ବର୍ଷା ପାଗ ଆଜି ଟିକେ ଆଉ ଟିକେ ଗଲେ କଣ ଟିକେ ଫାଷ୍ଟ ଫୁଡ କରିକି ଖାଇବା। କେମିତି ହବ ଆଉ। ହୁଁ।
। ଏ ତମ ଜଣେ କିି ଘରେ? । ତମେ ଜଣେ ନା ଆଉ ଅଛନ୍ତି ଭାଇ ଭଉଣୀ?
ତିନି ଭାଇ ଭାଉଜ ଦିଟା ଝିଅ ବା ପା ବୋଉ
ଦିଟା ଝିଅ।
ହୁଁ ଛୋଟ ଛୋଟ ଦିଟା ଝିଅ ଭାଇଙ୍କର।
ଓ ହ ଆଉ ତମେ ଜଣେ ଭଉଣୀ? ତେଣୁକରି ଗେହ୍ଲା ହେଇ ଯାଇଚ।
ହୁଁ। ଏମିତି ସବୁ ଆଉ।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
ଆଉ କଣ କୁହନ୍ତୁ? ଘରେ ସବୁ କଣ କରୁଛନ୍ତି?
ଉଁ।
ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଅଛନ୍ତି ମୁଁ ବାହାରେ ବସିଚି।
ଆଚ୍ଛା, ଆଉ ଆପଣଙ୍କ ଭଉଣୀ ଅଛନ୍ତି?
ବଡ଼ ଅଛନ୍ତି ବାହା ହେଇ ଯାଇଛନ୍ତି।
ଆପଣ କଣ ସମସ୍ତଙ୍କ ଠାରୁ ସାନ?
ହୁଁ।
ଆଚ୍ଛା, ମୁଁ ପିଜୁଳି ଖାଉଛି ଆଉ ଆପଣଙ୍କ ସହିତ କଥା ହଉଛି।
ଆ ମତେ ଟିକେ ପଠେଇଲେନି।
ନା ଆପଣଙ୍କର ବା ଗଛ ଅଛି।
ହଁ ଗାଁ ରେ ସିନା ଅଛି ଆଉ
ହୁଁ। ଗଛ ଯାହାର ଅଛି ସିଏ ଖାଇଲା ଆଉ।ଗଛ ନଥିଲା ଆଉ ଯିଏ କିଣିକି କିଣିବା ଜିନିଷ କିଛି ମତେ ଭଲ ଲାଗେ ନା। ଯଦି ସେ କିଣିକି ଖଆନ୍ତେ ମତେ ସେଗୁଡା କିଛି ବି ପସନ୍ଦ ନୁହେଁ।
ହୁଁ।
ସେଇ ଜିନିଷ ଯଦି ନିଜ ବାଡ଼ିରେ ହେଇଥିବ ନା ତାକୁ ଖାଇବାରେ ଯୋଉ ଜିନିଷ ସବୁ ମାନେ ଯେତେ ଖୁସି ଲାଗେ।
ହୁଁ।
କିଣିି ଖାଇଲେ ଭଲ ଲାଗେନା ମୁଁ ସେମିତି ଫାଷ୍ଟଫୁଡ ରେ ସେମିତି ନିଜେ ତିଆରି କରିଦେବି ଯଉ ଜିନିସ ସବୁ ଖାଇଦେବି ଭଲ ଲାଗିବ। କିଣିକି ଖାଇଲେ ପେଟ ପୁରେନି ମନ ଶାନ୍ତି ବି ହୁଏନି ଆଉ ଘରେ ଯଦି ସେ ସେ ଜିନିଷ ଗୋଟେ ଦିଟା ବି କରିଥିବୁ ନା ବହୁତ ଶାନ୍ତି ଲାଗେ। ହୁଁ ସେମିତି ଆଉ। ଆଉ ଆପଣଙ୍କ ଘର ପାଖରେ କୋଉ ଠାକୁର ଅଛନ୍ତି ସବୁ?
ଘର ପାଖେ ଅଛନ୍ତି ମାନେ ଓ ମନ୍ଦିର ଛୋଟିଆ ଛୋଟିଆ ମନ୍ଦିର ଜାକ ଅଛି
ହୁଁ।
ରଞଜନ ତୁ ଜାଣିଛ ଚ ତମେ କ ଗାଁ ରେ ବହୁ ଗଞ୍ଜାମ ରେ ମାନେ ଛୋଟ ଛୋଟ ମନ୍ଦିର ଗଦା ହେଇ ମାନେ
ହୁଁ। ଆଉ ଏ ଘର ତ ବୋହୁତ ଦୂର ଆଉ।
ହୁଁ।
ଆଉ ଯାଇଥାନ୍ତି ବୁଲିିକି ଆସିଥାନ୍ତି।
ହୁଁ ଆସ କେତବେଳେ ହେଲା ଆପଣ ଆପଣ ତ ଗାଡ଼ିରେ ବସିଲେ ଅସୁବିଧା ଆଉ ଆ
ଠିକ କଥା କହିଛନ୍ତି ମୋର ଗାଡ଼ିରେ ବସିଲେ ହିଁ ଅସୁ ସୁବିଧା।
ହୁଁ।
କଣ କରିବା ତା ଦେହରେ ବି କଷ୍ଟ କରି ଜୀବନରେ ଚାଲିଛି ଆଉ।
ହୁଁ।
ମୁଁ ଡାଇରେକ୍ଟ ଘରକୁ ଯିମି ଏରୋପ୍ଲେନ ରେ।
ଆଁ ଏରୋପ୍ଲେନ୍।
ହୁଁ ଘରକୁ ଯିମି ଡାଇରେକ୍ଟ ।
ହୁଁ ।
ଆଉ ଆପଣଙ୍କୁ କୋଉଠି ବୁଲିବାକୁ ଯିବାକୁ ଭଲ ଲାଗେ?
ଜାଗା ସେମିତି କିଛି ନାହିଁ ବୁଲିବା ପାଇଁ।
ସେମିତି କିଛି ଇଚ୍ଛା ଅଛି ଯିବା ପାଇଁ କୋଉ ଜାଗା? ଯାଇପାରୁନାହାନ୍ତି।
ମ ଇଚ୍ଛା ମାନେ ମୁଁ ନ ଥ ଇଣ୍ଡିଆ ଟିକେ ମାନେ ମୁମ୍ବାଇ ଟିକେ ଯାଇନି ମୁମ୍ବାଇ ଟିକେ ବୁଲିକି ଆସିଥାନ୍ତି ଏମିତି ଲାଗେ। ମୋବାଇଲ କେମିତି ଖାଲି ମୁଭିରେ ଦେଖୁଛୁ ନା ମୁମ୍ବାଇ ଏପ ଯାଇନି ପୁରା ଡେଲି ସବୁ ଯାଇକି ଆସିଛି ବୁଲିଛି ଅ ସବୁ ସାଉଥ ଇଣ୍ଡିଆନ୍ ଷ୍ଟେଟ୍ ଯାକ ସବୁ ଯାଇଛି।
ଗୋଟେ କାମ କରନ୍ତୁ ହୁଁ ଯାଆନ୍ତୁ ବୁଲିକି ଆସ ନ୍ତୁ ମୋର ଯେମିତି ଇଚ୍ଛା ଅଛି ଟିକେ କାଶ୍ମୀର ଯିବା ପାଇଁ।
ତ ମୁଁ ଦେଖିନି।
ହୁଁ। କାଶ୍ମୀର ଯିବା ପାଇଁ ଇଚ୍ଛା ଅଛି କେଦାରନାଥ ଟିକେ ଯିବା ପାଇଁ ଇଚ୍ଛା ଅଛି ସବୁ ଇଚ୍ଛା ଇଚ୍ଛାରେ ଅଛି ପୂରଣ ହବ କି ନାଇଁ ସେଟା ଜୀବନରେ କେବେ ମୁଁ ଜାଣିନି। ଇଚ୍ଛା ଅଛି କହି ହବନି। କହିହବନି ଯେପର୍ଯ୍ୟ ଗୋଟେ ଇଚଛା ପୁରଣ ହେଇଛି ସେଇଟା କହିିବି ହବନି। କହଲେ ମଣିଷ ଜୀବନ କିଛି ନହିଁ। କିନ୍ତୁ ସେଇଟା କହିହବନି କଣ ହଉଛି ଦେଖାଯାଅ ଆଗକୁ।
ହୁଁ।
ମ ସବୁଆଡେ ପୁରୀ ବି ତମର ସବୁବେଳେ ଯିବାକୁ ଇଚ୍ଛା।
ହଁ କେତେ ଥର ଖଣ୍ଡେ ଯାଇଛ ପୁରୀ।
ତଥାପି ଯାଇଛି ବହୁତଥର।
ହଁ ହଁ।
ହୁଁ। ଏଇଠି ରହିକି ସବୁ ଦେଖିବା କଥା ଠାକୁରଙ୍କୁ ହଉ ଆଜ୍ଞା ମୁଁ ରହୁଛି।
ହଁ ହଁ ଠିକ ଅଛି।